ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର।
ନମସ୍କାର ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ଯା ହଁ ଶୋଭା ଯାଉଛି।
ହଁ ହଁ ହଁ ପୁରା ଶୁଭା ଯାଉଛି ଆଉ। ପୁରା ଭଲ ଅଛି ଆପଣ।
ମୁଁ ମେଡିକାଲ ରେ ଅଛି।
ଆଉ କଣ କରୁଥିଲେ।
ବସିଛି ଆପଣ କଣ କରୁଛନ୍ତି ଉଁ।
ମୁଁ ଟିକେ ଆସିଛି ଛାତକୁ ଟିକେ ପବନ ଖାଇବା ପାଇଁ। ମୁଁ ଏବେ ଖାଇଲି ମୋ ଛାତକୁ ଆସିଛି ଖାଇସାରିଲୁଣି।
ନା ଖାଇବି ମୁଁ ଟିକେ ପରେ ଖାଇବି।
ଓହୋ। ଆଉ କଣ ଟିକେ ପରେ ଖାଇବେ ଆପଣ ହୁଁ ମୁଁ ତ ଏବେ ଖାଇକି ଆସିଲି ଏଇଆଡେ ତ ଗଛ। ଗଛ ପବନ ନାହିଁ ଛାତକୁ ଆସି ହଁ ମୁଁ କହିଲି ଇଆଡ଼େ ତ ଗଛ ପବନ ନାହିଁ ଛାତକୁ ଆସି। ଛାତକୁ ଆସିବାକୁ ପଡ଼ୁଛି ଆଉ।
ହୁଁ ହୁଁ ହୁଁ।
ଏବେ ଗାଁ ହଁ ପରା। କିନ୍ତୁ ଏବେ ଯଦି ଗାଁ ରେ ଥାଆନ୍ତୁ କହିଲେ ଗଛ, ପତ୍ର ଥାନ୍ତା ନା ଆମେ ଗଛ ତଳେ କି ଯାହା ବି।
ହଁ।
କିନ୍ତୁ କିନ୍ତୁ ସହରରେ ସେ ସୁବିଧା ମିଳୁନି ଛାତ ଉପରେ ଆସିବାକୁ ପଡ଼ୁଛି ଆଉ।
ସହରରେ ସେ ସବୁ ସୁବିଧା ଖୋଜିଲେ ମିଳିବ। ମିଳିବ କି ଯଦି ଗାଁ କୁ ସଂସ୍କୃ। କେ ସବୁ ସୁବିଧା ମିଳିଯାଇଥାନ୍ତା।
ହଁ ସେଆ ସେଆ ତ ସେଥିପାଇଁ ମୋ ଗାଁର ଯୋଉ ଜୀବନଶୈଳୀକୁ ମୁଁ ବହୁତ ମନେ ପକଉଛି ଆଉ। କାହିଁକି ନା ଏବେ ସହରରେ କଣ ସେ ଯୋଉ ଘର ଭିତରେ ବହୁତ ଗରମ ହଉଛି।
ଉଁ ହୁଁ।
ଉୁଁ ଆଉ ଆପଣ କୋଉଠି ଗାଁ ଗାଁରେ ରହୁଛନ୍ତି ନା ସହରରେ ରହୁଛନ୍ତି। ନା ମିଶା ମିିଶି ନା ମିଶା ମିଶି।
ନା ନା ନା ଆମ ସାମ୍ନା ରେ ଅଛି। ମିଶା ମିଶି ନାଇଁ ଯାଇଥିଲି କିଛି ଦିନି ପୂର୍ବରୁ ଯାଇଥିଲି ସହରକୁ ଏବେ ବର୍।
ହଁ ଅ ମାନେ ସହରରେ ମାନେ କଣ ରହୁଛନ୍ତି ନା ଏମିତି ଖାଲି ଆସିକିନା ପଳେଇଥିଲେ
ନାଇଁ ଯାଇକି ପଳେଇ ଆସିଲି କିଛି ଦିନି ରହିଲି ଆଉ ପଳେଇ ଆସିଲି।
ଓହୋ ହୋ ସେଇଆ କିନ୍ତୁ ଗରମ ଦିନରେ ତ ମତେ ଲାଗୁଛି ଗାଁ ହିଁ ଭଲ।
ଗରମ ଦିନ ତ ଗାଁଠୁ ସବୁଠୁ ସହରଠୁ ଭଲ ମୁଁ ତ କହିବି ଗାଁ ନେହି କାରଣ ଗାଁ ରେ ସବୁ କିଛି ମାନେ ମିଳେ ନେ।
ସେଇ ହଁ ପ୍ରାକୃତିକ ଦେଖିବା ମିଳେ ପୁଣି ସେଇ ଜିନିଷ ଏତେ ବି ଗରମ ହୁଏନି ଆଉ ନଦୀ, ଫଦୀ ଅଛି ଆପଣଙ୍କ ଗାଁରେ
ହୁଁ ହୁଁ। ଅ
କେବେ ଗାଧେଇ ଯାଆନ୍ତି ନଦି ଆଡେ?
ହଁ ମୁଁ ତ ଗାଧେଇବାକୁ ଯାଏ।
ହଁ ହେଟା ମଜା ନା ନାଇଁ କୁହନ୍ତୁ?
ବହୁତ ମଜା ଲାଗେ ନଦୀରେ ତା ସହିତ ସାଙ୍ଗମାନେ ବି ଥିଲେ ସାଥିରେ ବହୁତ ମଜା ଲାଗେ।
ସେଇଆ ସେଇଆ ସେଇରା ହିଁ ଗ୍ରାମର ଯୋଉ ଜୀବନ ଶୈଳୀ ନା ସେଇଟା ବହୁତ ଭଲ ଲାଗେ ମାନେ ଏବେ ଥିବ। ସାଙ୍ଗମାନ ଥିବ ତମେ ପାହାଡକୁ ପଳେଇବ। ଗାଁକୁ ଯି ମାନେ ଯୋଉ ନଦୀ ନାଳକୁ ଯିବ ଗାଧେଇ ଦବ ହଁ କି ନାଇଁ। ନହେଲେ କିଛି ପର୍ବପର୍ବାଣି ହେଲେ ଯେଉଁ ଗାଁରେ ଯେଉଁ ଭୋଜି ଫୋଜି କରନ୍ତି କି ଯାହାବି କିଛି? ସହରରେ ତ ସେମିତି କିଛି ନଥାଏ ସୁବିଧା। ହୁଁ କୁହନ୍ତୁ?
ପରିବେଶ ମାନେ ଗାଁ ରେ ପାଇବେ ଆପଣ ସେତିକି ମାନେ ଆ ସେଗୁଡା ମିଳିବନି ସହରରେ ଏମିତି କି ବାୟୁ ଜଳ ମାଟି। ଏଗୁଡା ସେମିତି କିଛି ନ ମାନ ଘରେ ଦେଖିବାକୁ।
ହଁ ହଁ ଆଉ ଶହରରେ ସବୁ ଜିନିଷ ଖରାପ ହେଇଯାଏ। ମାନେ ସବୁ ଜିନିଷ ଖରାପ ହେଇ ସାଇଲାଣି ସେଇଠି ସହରରେ ନା ପାଣି ଭଲ ଅଛି ନା ବାୟୁ ଭଲ ଅଛି ନା ମାଟି ଭଲ ଅଛି। ହଁ କି ନାଇଁ ସେଇୟା କିନ୍ତୁ ଗାଁରେ ସବୁ କିଛି ଭଲ ଅଛି। ଯେମିତି କି ମା ଟି ହୋଉ ପାଣି ହୋଉ ପବନ ହୋଉ।
ହଁ ସହରରେ କଣ ହଉଛି କି ମାନେ ଏଇ ସେ ଯୋଉ ଶିଳ୍ପ କାରଖାନା ଧୂଆଁ ପ୍ଲାଷ୍ଟିକ ବ୍ୟବହାର ଏ ଜଳ ପ୍ରଦୂଷ ଜଳ ଯୋଗୁଁ ହିଁ ପରିବେଶ ଗୁଡା ନଷ୍ଟ ହେଇଯାଉଛି ଅଧିକାଂଶ।
ସେଇନି ସେଇିନିସ ଆଉ ପୁଣି କଣ ରହିଲା କୁହନ୍ତୁ ନା। ଆମର ଯୋଉ ଗାଡି ଫାଡି ଯାକ ଯୋଉ ଚାଲୁନି କି ବହୁତ। ହଁ ସେ ଜିନଷ ସେଇ ସେଥିପାଇଁ ଧୂଆଁ ଫୁଆଁ ହେଇକି ପୁରା ସହର ଆଉ ନାହିଁ। ସହରରେ ଆଉ ମାନେ ବଞ୍ଚି ହେବନି ଆଉ।
ହଁ ସେଥିପାଇଁ ତ ଗାଁ ମାନ ମାନେ? ସହରରେ ଯୋଉ ମାନେ ବର୍ଷା ହେବା ସମ୍ଭାବନା ବି ଅଧିକାଂଶ କମ ଥାଏ। ଏହା ଛଡା ତା ଛଡା ଏଇ ଯେତିକି ଗାଁରେ ମିଳେ ନା ସେତିକି ସହରରେ ଏତେ ସବୁ ମିଳେନି?
ସେଇ ଜିନିଷ ସେଇ ଜିଷ ଆ ଆଉ ଯୋଉ ଯୋଉ ଜିନିଷ ଭଲ ଥାଏ ଯୋଉ ଗାଁରେ। ମାନେ ଯେମିତି ପନିପରିବା ସବୁ ଗାଁରେ ମିଳିଯାଏ ନା। ଭଲ ଭଲ ପନିପରିବା କିନ୍ତୁ ସହରରେ ସେମିତି ମିଳେ କି? ସହରରେ କଣ ସବୁ ସାର ଦିଆ ଖାଦ୍ୟ ମିଳେ। ଯାହାକୁ ଖାଇଲେ ଦେହ ଅସସ୍ଥ ହୋଇଯିବ।
ହୁଁ ଠିକ କହୁଛନ୍ତି ଆପଣ?
ହଁ ସେଇଆ ସେଇଆ। ତାହେଲେ ଆପଣ ଗାଁରେ ଉଁ ରହି ମାନେ ବସବାସ କରୁଛନ୍ତି ତାହେଲେ ନାଇଁ।
ହୁଁ ଗାଁରେ ହିଁ ମୋର ଦୈନନ୍ଦିନ କାର୍ଯ୍ୟ ପାଇଁ ମାନେ ସେଠିିଁ ମୋର ସବୁ ଚାଲିଛି।
ସବୁ ସେଇଠି ହଁ ତାହେଲେ ଯଦି କାମ ନାଇ ମାନେ ଯେମିତି ତମ ଗାଁ ରେ କିଛି ପର୍ବପର୍ବାଣି ହଉଥିବ। ତ ମିଶିକି କରୁଥିବେ ନା ଏବେ ସହରରେ କଣ ସେମିତି ହୁଏନି। ମିଶିକି ପରପର୍ବାଣି କିନ୍ତୁ ଗାଁରେ ଏବେ ଯାହାହଉ ଦୁର୍ଗାପୂଜା ହଉ ରଜ ହଉ ଯାହାବି? ଦୋଳି ମାନେ ଯୋଉ ହୋଲି ହଉ ସବ ମିଶିକି କରନ୍ତି ନା ଗାଁରେ ଗୋଟେ ଭାଇଚାରା ଥାଏ।
ହଁ ଗାଁ ରେ ଯେତିକି ମଜାମସ୍ତି ସାଙ୍ଗସାଥି ଆଉ ନିଜ ପରିବାର ସହିତ ମୀ ସିକି ପାଳନ କରିବା ସେଇଟା ସେଥିରେ ବହୁତ ଖୁସି ଆଉ ମଜା ବି ଆସେ। ସହରରେ ସେମତି ତ ସମସ୍ତେ ରୁହନ୍ତିନି ନା। ମାନେ ଏ ପରିବାର ମିଶିକି ସହରରେ ଅଧିକାଂଶ ଲୋକ ମାନେ ସାଙ୍ଗସାଥି ନାଇଁ ତ ଘର ଭଡା ନେଇକି ରୁହନ୍ତି। ତା ସହିତ ଏତେ-ଏ ମଜା ମସ୍ତି ଯାହା ବିି ପର୍ବପର୍ବାଣୀ ରହୁଛି ଏତେ ମଜା ଆସେନି ମ ତ ଏତେ ମଜା ଲାଗେନି।
ସେଆ ସେଆ ମାନେ ନିଜେ ପଣିଆ ନାହିଁ। ମାନେ ଏବେ ଆମେ ଯୋଉଠି ରହୁଛୁ ଆମ ପାଖ ଘର ଲୋକ କହିବେ ଆ ମୁଁ ଜାଣିନାହାନ୍ତି କି ଆମେ ତାଙ୍କୁ ଜା ଜାଣିନୁ। କିନ୍ତୁ ଗାଁରେ ଗୋଟେ ଗାଁ ମୁଁ ଜାଣିଥିବି ଆମେ ସମସ୍ତେ ଜାଣିଥିବୁ। ହଁ କି ନାଇଁ? ସେଇଆ ସେୟା ସେୟା ହିଁ ମାନେ ସହର ଗାଁକୁ ପୃଥକ କରୁଛି ଆଉ। ଆଉ କେବେ ଏବେ ଯୋଉ ରଜ ଫଜ ହେଇଥିଲା କେମିତି କଣ ବ ହଁ କହନ୍ତୁ କହନ୍ତୁ।
ଏବେ ତ ମୁଁ ବହୁତ ମାନେ ଭଲରେ--ଏ ମଜା କଲି ଏମିତିରେ ବି ମୁଁ ଗାଁରେ ତ ସେଠି ସାଙ୍ଗମାନଙ୍କ ସହିତ ଏମିତି କିି ବହୁତ ମଜା ପିଠା ଆଉ ସେ କଣ ଅ
ଦୋଳି ଖେଳ।
ହଁ ଦୋଳି ଖେଳ ତା ସହିତ ଯୋଉ ପାନ।
ତ ପାନ ହେଁ ହେଁ ହଁ ହଁ ହଁ।
ସେମିତି କିି ବହୁତ ମଜା କରିଛୁ ସାଙ୍ଗ ମାନଙ୍କ ସହିତ ମିସିକି।
ରଜ ତିନ ଦିନ ହୁଏ ନା? ନା କେତେ ଦିନ ହୁଏ କି ରଜ?
ରାଜ ତିନି ଦିନ ହୁଏ। ତିନି ଦିନ ହୁଏ କି କିନ୍ତୁ ମୁଁ ଦି ଦିନ ପାଳନ କରିଛି ଆଉ ଦି ଦିନ କଁ ଗୋଟେ ଏମିତି କାମ ପଡିଗଲା ବଧେ ମୁଁ କାମରେ ବ୍ୟସ୍ତ ରହିଗଲି ସେଦିନ ଲା ସେଦିନ ଲାଷ୍ଟ ଥିଲା। ସେଦିନ ମୁଁ ଉଁ ପା ମାନେ ପାଳନ କରିପାରିନି ରଜ ରଜ ରେ।
ହଁ ସେଆ ସେଆ ସେଆ। ଶୁ ଶୁବାହଉଛି ମୋ କଥା?
ହଁ ଶୁଣୁଚି ଶୁଣୁଚି କୁହନ୍ତୁ।
ହଁ ହଁ ସେଆ ସେଆ। ସେଆ ହିଁ ମତେ ଗାଁ ଆରେ ହଂ ହଁ ହଁ ହଁ ଶୁଭାହଉଛି। ମୁଁ ସେଇଆ ହିଁ ଗାଁରେ ସେ ଯଉ ମଜା ଥାଏନା ସେ ଜିନିଷ ସବୁ କଉଁଠି ମିଳେନି ସେ ଜିନିଷଟା। ରଜ କହିକି ନାହିଁ ଯୋଉ ପର୍ବପର୍ବାଣୀ ହଉ ହେଲା। ଦଶହରା ହଉ କି ଯାହା ହଉ ସେମିତି। ଗାଁରେ କେବେ ଭୋଜି ଭୋଜି କରନ୍ତି ଆପଣ?
ହଁ ଭୋଜି ତ ଏବେ ନୁହଁ କିନ୍ତୁ ହଁ ହଁ ଏବେ ଯୋଉ ସେଇଟା ନୂଆ ବର୍ଷ ଯୋଉ ହୁଏ ଆମର ସେତେବେଳକୁ ସବୁ ସାଙ୍ଗ ମାନଙ୍କୁ ସହିତ ଭୋଜି କରିବାକୁ ଯାଉ।
ହଂ ହଁ ହଁ ନୂଆ ନୂଆ ବର୍ଷରେ ନୂଆ ବର୍ଷରେ କି?
ନୂଆ ବର୍ଷରେ।
ହଁ କେମତି କେମିତି କଣ କରନ୍ତି ନୂଆବର୍ଷ ଭୋଜି?
ନୂଆ ବର୍ଷରେ ଆମେ କଣ କରୁକି ସାଙ୍ଗ ମାନଙ୍କ ସହିତ ସମସ୍ତଙ୍କ ସହିତ ଗୋଟେ-ଏ ମାନେ-ଏ ମିଶିକି ଯୋଜନା କରୁଚେ ନାଇଁ ଆମେ ସବୁ କଣ କଣ ଦରକାର ଆସିବ କଣ ରାତି କରି ଭୋଜି କରି ଯିବା ସମସ୍ତେ ମିଶିକି। ଗୋଟେ ଇଏ କଣ ଯୋଜନା କରିକି ସେଇ ଅନୁସାରେ ଆମେ ସମସ୍ତେ ମିଶିକି ଯାଉ। ତାପରେ ଆ ମାନେ ଆମ ପଟେ ନଦୀ ଫଦୀ ଅଛି ନା ମାନେ ଭ ମଜା ଆସେ। ଭୋଜି କରିବାକୁ ସୁବି ସୁଧା ବି ହଉଛି ସେଇଠି। ଆଉ ବହୁତ ସାରା ଲୋକ ଆସନ୍ତି ବି ଭୋଜି କରିବାକୁ ସେଇ ଟାଇମରେ
ହଁ ମାନେ ଯୋଉ ଯୋଉ ଟାଇମରେ ବଣଭୋଜି ହୁଏ ସେ ସମୟରେ ମାନେ ବହୁତ ଭୋଜି କରନ୍ତି। ଏମିତି ନାହିଁ ଯେ ତମେ ଭୋଜି କରିବ। ସବୁ ଗାଁର ମାନେ ସାନଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ମିଶି ମାନେ ଭୋଜି କରନ୍ତି। ତମେମାନେ ଯୋଉ ଭୋଜି କରୁଛ ମାନେ ଖାଲି ତମର ମାନେ ଯେତିକି ବୟସସୀମା ଅଛି ନା ସାନ ବଡ଼ ସମସ୍ତେ ମିଶିକି ଭୋଜି କରୁଛ?
ନା ଏମତି ପରିବାର ସହିତ ଭୋଜି କଲେ ସାନ ବଡ ଆଉ ଯେଟିକି କି ଆମର ପରିବାର ଲୋକ ଥିବେ ସେମାନଙ୍କ ବି ସମସ୍ତେ ମିଶିକରୁ। ଆଉ ସାଙ୍ଗ ମାନଙ୍କ ସହିତ ଗଲେ ବୟସ ପ୍ରାୟ ସମାନ ଥାଏ ଅଧିକ।
ସମାନ ନହେଲେ ଗୋଟେ ଦୁଇ ବର୍ଷ ସାନ ବଡ଼ ଥାଏ ସେଇଆ ତ।
ହଉ ସେମିତି ଥାଏ ହଁ।
ହଁ ସେଇୟା ସେମାନେ ଆପଣ ସବୁ ପଇସା ପତ୍ର କରିକି ତ ଭୋଜି ଫୋଜି କରନ୍ତି ଆଉ ହଁ ହଁ ସଂଗ୍ରହ ସଂଗ୍ରହ କରିକି।
ଧନ୍ୟ। ହଁ ଚନ୍ଦ୍ର କର ସତେ କିଛି ଆସିଲେ ସେଇ ଜାଗାରେ ଆଉ ମାନେ ସେଟା ସବୁ ଜିନି। ଖୋଜିଲେ ମିଳିବନି ନା ତ ଆଗରୁ ହିଁ ଆମେ ସେ ସବୁ ଜାଗାରେ। କରି ସଂଗ୍ରହ କରିକିମିତି ଯାଇଥାଉ ଭୋଜି କରିବାକୁ।
ଓହୋ ଏବେ ଯୋଉ ଭୋଜି କରୁଥିଲେ କଣ କଣ ସବୁ ରୋଷେଇ କରିୁଥିଲେ ତାହେଲେ କୁହନ୍ତୁ।
ଆମର ଏବେ ହେଇଥିଲା ଆମର ସେ ଯୋଉ କଣ। ଖେଚେଡ଼ି ନା କଣ କରିବେ ତୋ ଫୁଲ କୋବି। ତା ସହିତ ମିକ୍ସିଙ୍ଗ ମାନେ ମିକ୍ସ। ମିଶିକି ଯୋଉ ତିଆରି କରିବେ ବହୁତ ସାରା ପନିପରିବା ମିଶିକି ଯୋଉ ସେ। ଖାଦ୍ୟ ବନା ହେଇଥିଲା ତା ସହିତ ଆମର ହେଇଥିଲା ମଟନ ହେଇଥିଲା। ଆଉ ତା ସହିତ ଏମିତି ବହୁତ ସାରା ଏମତି କଣ କଣ ନାଁ ଗୁଡା। ମୋର ମନେ ପଡୁନି ଠିକ ସେ ବହୁତ ଦିନ ହେଲାଣି କରିଥିଲୁ ନା ଏବେ ଆଉ ମୋର ମନେ ପଡୁନି ସେ ସବୁ। ଆୁ।
ହଉ ଆଉରେ କଣ ଶୁଣି ପାରିଲ ନା ଶେଷରେ କଣ କହିଲେ।
ବୋଲି ମାନେ ବହୁତ ଦିନ ହେଇଗଲାଣି ହଲୋ ମୁୋ କଥା ଶୁଣିପାରୁଛି।
ହଁ କୁହନ୍ତୁ କହ ସବୁ ହଁ ହଁ ମୁ।
ନାଇଁ ବହୁତ। ବହୁତ ଦିନ ହେଇଗଲା ନା ସେ ସବୁ କରିଥିଲି ଏବେ ନୂଆବର୍ଷର ଆେଳକୁ ଅଧା ଦିନ ପଳେଇଗଲାଣି। ତ ଏତେ ସବୁ ମୋର ମନେ ପଡୁଛି ମୋର ଯେତିକି ମନେ ପଡୁଛି। ମୋର ସେ ଟିକେ ମନେ ପଡୁଛି ଆମର ହେଇଥିଲା ମଟନ ହେଇଥିଲା।
ହଁ
ହଁ ତାପରେ ଏ ଯଉ ପନିପରିବା ମିଶିକି ଯୋଉ ବନା ହୁଏନି ଖାଦ୍ୟ।
ଘାଣ୍ଟ ତରକାରୀ।
ହଁ ଘାଣ୍ଟ ଘାଣ୍ଟ ତରକାରୀ ନୁହଁ। ଘାଣ୍ଟ ତରକାରୀ ନୁହଁ ଭାତରେ ଯୋଉ ମିଶିକି ବନା ହୁଏ ପନିପରିବା ବହୁତ ସାରା ପନିପରିବା ଯୋଉ। ସେଇ ଟାଇପରେ ବନାନ୍ତି ଖିଚିଦି ଟାଇପ ରେ।
ପଲଉ ପଲଉ।
ପଲଉ ପଲଉ ସେଇ ଟାଇପ ର ବନା ହେଇଥିଲା ତା ସତ ମଟନ ବି ହେଇଥିଲା ଏମିତି ବହୁତ ସାରା। ଖାଦ୍ୟ ବନା ହେଇଥିଲା ଆଉ।
ଓ ହୋ। ସେଆ ସେ ସେଆା ନା ଗାଁରେ ସୌନ୍ଦର୍ଯ୍ୟ ବଢ଼ାଏ ନା। ମାନେ ଖାଇ ହୁଏ କି ନ ହୁଏ କି ସମସ୍ତେ ମିଶିକି ନାଁ ଯୋଉ ବନାନ୍ତି କରନ୍ତି। ସେଇଦିନେ ବହୁତ ଭଲ ଲାଗେ ଆଉ।
ହଁ ମତେ ବି ସେଇଟା ବହୁତ ଭଲ ଲାଗେ।
ହଁ। ସେଇଆ ସେଇଆ ତାହେଲେ ଆପଣ ତାହେଲେ ଆଉ ଛଅ ମାସେ ପରେ ଆଉଥରେ କରିବେ ଆଉ ନା କଣ? କେତେ ଶୀଘ୍ର ସମୟ ଅତିବାହିତ କରୁଛି ଜଣା ପଡୁଛି ଜଣା ପଡୁନି ନା କଣ? ଏ ସେଇଦିନ ସେଇଦିନ ସେ ଜିନିଷ ବହୁତ ଶୀଗ୍ର ସମୟ ସରିଯାଉଛି।
ହଁ ଉଁ।
ହୁଁ ସେଇଆ ଏ କିଛି ନାହିଁ ଆପଣଙ୍କ ମନ। ହଁ ମୁଁ ଯେତେବେଳେ ଗାଁରେ ଥାଏ ନା ଏବେ ଏ ଆମେ କଣ ଏମିତି ନାହିଁ ଯେ ନୂଆଁ ଭୋଜି ତ ଆମେ ଭୋଜି କରୁ ହେଲା କିନ୍ତୁ ଏ ତି ବି ଆମେ କରୁ ଯେବେ ଇଚ୍ଛା ହେବ ନା ଦିଇ ତିନିଟା ପିଲା ଆସିବ ଚାଲ କୁ କୁକୁଡ଼ା ଡେ ସେ କୁକୁଡା ଗୋଟେ ଧରିକି ଚାଲ। ଏବେ ସେ ସେ ହଁ ସେଆ ଦେଶୀ କୁକୁଡ଼ା ଗୋଟେ ଧର ନହେଲେ ହଁ।
କୁକୁଡାର ଆଉ ଖାଇବାର ତା ମଜା ତ ଅଲଗା। ଏ ଯେତିକି ବିଦେଶୀ କୁକୁଡା ଠୁ ଦେଶୀ କୁକୁଡା ବହୁତ୍ ଭଲ।
ହଁ ହଁ ସେ ତାର ଝୋଳ ଯୋଉ ଲାଗେ ନା କଣ ହୁଁ ହୁଁ। ଦେଶୀ କୁକୁଡା ଝୋଳ ଭଲ ଲାଗେନି?
ହଁ ଭଲ ଲାଗେ।
ହଁ ସେଇଆ ଆସ ତାହେଲେ ଆପଣ ଆମିଷ ତାହେଲେ ନାଇଁ?
ନା ମୁଁ ତ ଆମିଷ ଖାଇନି ମୋ ସାଙ୍ଗମାନେ ଖାଆନ୍ତି ମୁଁ ତାଙ୍କୁ ଠୁ ଶୁଣିକି କହୁଛି।
ତାହେଲେ ଆପଣ ମଟନ କେମିତି କରିଥିଲେ।
ମଟନ ମଟ ମଟନ କରା ହେଇଥିଲା କିନ୍ତୁ ମୁଁ ଖାଇନି ମୋ ସାଙ୍ଗ ମାନେ ସମ
ହଁ କି ଆପଣ ତାହେଲେ ନିରାମିଷ?
ହଁ ମୁଁ ନିରାମିସ।
ମାନେ ଜନ୍ମରୁ ନା କେବେ କେମିତି?
ଏ ମୁଁ ଜନ୍ମରୁ ହିଁ ଆମିଷ କେବେ ଖାଇନି ଆଉ ଆଗକୁ ମୁଁ ଜାଣିନି ଖାଇବି ନା ନାଇଁ ବୋଲି।
ମୁଁ ଆଗକୁ ଖାଇବିନା ଖାଇବିନି, ନା କଣ କହୁଛନ୍ତି?
ନା ନା ସେଇ କଥା ତ ମୁଁ କହିପାରିବିନି ଆଗକୁ ମୁଁ ଖାଇବି ନା ନା ଖାଇବିନି ବୋଲି। ଆଗକୁ ବି ମୋର ବହୁତ ସାରା ଜୀବନ ପଡିଛି ନା କେତେବେଳେ ଆଗକୁ କଣ ହବ ସେଇଟା ତ କହି ହବନି। ତ ସେଇଟା ଆଗକୁ ଦେଖାଯିବ ମୁଁ ଖାଇବି ନା ଖାଇବିନି ବୋଲି।
ମାନେ ଆପଣ ଜନ୍ମରୁ ତାହେଲେ ନି ନିରାମିଷ ମାନେଆମିଷ ଖାଆନ୍ତିନି?
ନା ମୁଁ ଜନ୍ମରୁ ବି ଖାଇନି କେବେ।